ହ୍ୟାଲୋ।
ହଁ କଣ କରୁଛୁ। ଆଜି କଣ ଏତେ ଦିନ ପରେ କଲ କରିଚ?
ହଁ ମନେପଇଲା ତ ଫୋନ୍ ଦେଖିବା କଣ କରୁଛନ୍ତି। ଦେହ ଭଲ ଅଛି?
ଓ ହଁ ଆଉ ହଁ ଭଲ ଅଛି। ଆଉ କଣ ତମ ରୋଷେଇ ସର ହଁ ପଢୁଛି ଆଉ ମୁଁ କଲେଜରେ ଆସିଛି ଏଇ କେତେ ଦିନ ହେଲା କଲେଜ ରୁ ଆସିି ନାଇଁ ଆସିଛି ଆଉ ଏଇ ମାସେ ପାଖାପାଖି ହବନି କଲେଜରେ ପଳେଇ ଆସିବ ପରୀକ୍ଷା ସରିଲାଣି ତ। ସେଥିପାଇଁ ପଳେଇ ଆସିଛି ଆଉ। ଆଉ ତମେ କଣ କରୁଛ?
ଆମେ ହେ ଖାଇ ପିଇକି? ଶୋଇବା ପାଇଁ ଆସିଥିଲି ଆଉ?
ଓହୋ ଆଉ ସମସ୍ତଙ୍କ ଦେହକୁ ଭଲ ଅଛି ନା?
ହଁ ଭଲ ଅଛି ଯେତିକି ଏଇନା ସବୁ ଥଣ୍ଡା କିଚା ହଉଛି ସବୁ ବାହାରିବ ଆଉ ମାସେ ପରେ ଥଣ୍ଡା।
ହଁ ରଜ ପରେ ତ ଜର ଆସିବ ଆଉ।
ହଁ।
ଆଉ ଖାଇବା ପିଇବା ସବୁ ସରିଲାଣି ତାହେଲେ।
ହଁ ମୋର ସଇଲାଣି।
କଣ ଆଜି ହେଇଥିଲା ଖାଇବା ତମର?
ଆମର ଆଜି ଖୁମ୍ବ ଆଳୁ ଭଜା। ମସଲା ଦେଇକି ଆଉ କଲ କଣ ଏଟା କଦଳୀ ମସଲା ଦେଇକି ଭଜା ହେଇଥିଲା। ଆଉ ଯି ଗୋଟେ କଣ ହୁଁ ଆ ଭଣ୍ଡା ବାଇଗଣ ତରକାରୀ। ଆମ୍ବ ଏମିତି ସବୁ ହୁଁ ହୁଁ ହୁଁ।।
ହଁ ଭଲ ଲାଗେ ସେ ତରକାରୀ ଟା ଆଉ ଆମ୍ବ ବଢିଣି। ଭଲ ପଖାଳ ଗରମ ଭାତ ତାହେଲେ।
ଗରମ ବସିଛି ଆମେ କିନ୍ତୁ ଖାଇଛୁ ପଖାଳିକି ଗରମ ଭାତରେ ପଖାଳ ଭାତ ମିଶେ
ଓହୋ ଆଉ ତମ ବାଡି କଦଳୀ ନା? ନା କିଣା କଦଳୀ?
ନା ନା ଆମ ବାଡି
ହଁ ଆମର ବି ସେ ଆମ ବାଡିରେ ଗୋଟେ ଗଛଟେ ଭାଙ୍ଗି ଯାଇଥିଲା ତ ସେଇ ବାଡି କଦଳୀ। ଆଉ ତମ ବାଡିରେ ଆଉ କଣ କଣ ଲଗାହେଇଚି? ପରିବା ଫରିବା ଗଛ ଫଛ ଏମତି କଣ ଲଗା ହେଇଛି ଆଉ।
ଆମର ସବୁ ଲଗା ହେଇଛି କିଛି ହେଇନି ହବ। ଏଇନା ଖାଲି ବାଇଗଣ ହଁ ଗୋଟେ ଗୋଟେ ଫଳଛି ଆଉ।
ହଁ ମାନେ ଗଛ କଣ ଲଗା ହେଇଛି ଗଛ ପତ୍ର।
ଗଛ ଗଛ ଟା ନା କ ବାଡଟା ଦୂରରେ ତ ମୁଁ ପା ଭଲ କି ଜାଣିନି। କଲରା ଆଉ କଣ ଗୋଟେ ଶା ଲଗଉଥିଲେ ତ ଏଇ ଦି ଦିନ ତଳେ। ଆଉ କଣ ଲାଗା ହେଇ ଛି ଆଉ କଣ ଲଗାହେଇଛି ମୁଁ ଜାଣିନେଇ।
ଓହୋ ଆଉ। ତମେ ତା ତମେ ହେଲ।
ଆମର ଆମର ତ ଲଗା ହେଇଛି ସାରୁ ଲଗା ହେଇଛି। ବାଇଗଣ ଲଗା ହେଇ ଭେଣ୍ଡି ଲଗା ହେଇଛି। ପୋଇତାଳୁ ଲଗା ହେଇଛି।
ହୁଁ।
ଆଉ ଜହ୍ନି ଲଗା ହେଇଛି। କାକୁଡି ଲଗା ହେଇଛି। ଏପଟେ ଆମର ବିଭିନ୍ନ ପ୍ରକାର ଶାଗ ଲଗେଇଚିନ୍ତି ଯେମିତି କିି କୋଷଳା ଶାଗ। ପାଳଙ୍ଗ ଶାଗ ଆଉ ବିଭିନ୍ନ ପ୍ରକାର ଶାଗ ଗୋଟେ ବାଡିରେ ଲଗେଇଛନ୍ତି। ଆଉ ଗୋଟେ ବାଡି ରେ ଏଇ ସବୁ ପରିବା ଫରିବା ଚାଷ ଛନ୍ତି ବାଇଗଣ ଲଗିଛନ୍ତି ବାଇଗଣ ଟା ଭାରିଲାଣି। ଆଉ ସେ ବା ସେ ବିଲଟାକୁ ମୁଁ ଯାଇଥିଲି କାଲି ସକାଳେ ଯାଇଥିଲି। ଜଣ ବୁଲିବା ପାଇଁ ଯେ ଆଉ ଯାଇନି।
ହଁ ଆମର ଏ ସେ କଳମ ଶାଗ ପୋଇ ଶାଗ ଏଇରା ନାଗିଛି।
କଳମ ଶାଗ ଲଗା ହେଇଛି ପୋଇ ଶାଗ ଲଗାଇଛି ସୁନସିନିଆ ଶାଗ ଲଗା ହେଇଛି। ଆଉ ଇଏ ଶାଗ ଲଗା ହେଇଛି। କଣ କହିଲଟା ଆମର ଖଡା ଶାଗ ଲଗା ହେଇଛି। ଆଉ ବିଭିନ୍ନ ପ୍ରକାର ଶାଗ ଲଗା ହେଇଛି। ଆଉ ଗୋଟେ ବାଡିରେ ଖଣ୍ଡେ ଜାଗାରେ ପୋଟଳ ଖଣ୍ଡେ ବିଲାତି। ଖଣ୍ଡେ ବାଇଗଣ ଆଉ ଖଣ୍ଡେ ଜାଗାରେ ହେଲା ଭେଣ୍ଡି। କଲରା ବୋଇତାଳୁ ସବୁ ଏମିତି ଲଗା ହେଇ ଆଉ ବାଡିରେ ଆଉ ବହୁତ ବଡ ବାଡି ପଡିଛି ନା ଏତେ ବଡ ବାଡିଟେ ଖାଲିଟାରେ କାଇଁ ଘରେ ବସି ସେ ସେ ଲଗେଇ ଦେଇଛନ୍ତି। ଘରେ ପ ଆମର ଚାରି ଜଣ ମଣିଷ। ଚାରିଟା ପୋଟଳ କରିଦେଲେ ଏ ଚାରି ଜଣ ମଣିଷ ଖାଇଦେଲେ ଆଳ ଆଳୁ ପକେଇକି।
ଆଉ। ହଁ ଆଉ ଆଉ ସବୁ ବା ବିକି ଦଉଛନ୍ତି। ଆଉ କାହିଁ ଖାଲି ଟାରେ ରଖିବେ ପଚିବ ନା କାହା କଣ ବାଣ୍ଟିବେ। ଯେବେ କି ବିକି ଦଉଛନ୍ତି। ସାଲାଡ ତ ଆମର ସବୁବେଳେ ଖାଉଛନ୍ତି ସେ କାକୁଡି ଆମର ଏନିଟାଇମ୍ ମାନେ ବର୍ଷରେ ସବୁବେଳେ କାକୁଡି ସରିବ ତ ସାଙ୍ଗେ ସାଙ୍ଗେ ଲଗେଇବେ କାକୁଡି।
କାକୁଡି ଲଗା ହେଇଛି ସାଲାଡ ଟା ଦେହ ପାଇଁ ଭଲ ନା ଖାଇ ହେ ତ ସାଲାଡ ଲଗା ହେଇଛି। ଆଉ ହଁ ଆଉ ଉ ମାନେ ଆଉ ତମେ ତମେ ହେଲା
ହ୍ୟାଲୋ। ଲଗେଇଛ ଫଳିବ।
କ ଆଉ କିଲେ ତମ ଘରେ ଯଦି ହବ ହଁ ହବ। ନେ
ହୁଁ ହୁଁ।
ମୁଁ କହିଲି କି ଆମର ଏବେ ଲଗା ହେଇଛି ଗଛ ଗୁଡାକ। ହଁ ମୁଁ କହିଲି ଫଳିନି। ହାଲୋ।
ହଁ କୁହ ଫଳିଲେ ପଠେଇବ।
ହଁ ଫଳିଲେ ପଠେଇବି ମୋ ଘରକୁ ଆଉ ବଦଲକୁ କହିଲେ ନେଇକି ଦେବେ ବ୍ୟାଗରେ ବ୍ୟାଗ ଆଉ ବସ୍ତାରେ ବସ୍ତେ ନ କିହିଲ
ହଁ।
ତମର କାଳେ ଗୋଟେ ମାସ ପର୍ଯ୍ୟନ୍ତ ଖାଇବ ତମେ ବନ୍ଧୁବାନ୍ଧବ ଦବ ରଜକୁ। ରଜ ବେଳକୁ ଫଳି ଯାଇଥିବ ଆଉ ଟିକେ ଟିକେ କଷି ଧରିଲଣି ଆଉ
ତମର ଏଠି ଯୋଉ ତମ ସେପଟେ କଣ ଚାଷ ଭଲ ହୁଏ?
ଆମର ପରିବା ତ ବାଇଗଣ ଫାଇଗଣ ସବୁ ଭଲ ହୁଏ ହେଲା ଆଉ କହିବାକୁ ଗଲେ ଖ ଷା ଆମର ବୁଣନ୍ତି, ବାଦାମ ବୁଣନ୍ତି, ବିରି କାରଣ ଆମର ଯୋଉ ନଈ ଜାଗାଟା ନା ନଈ କୂଳି ଜାଗା ଟା ନା ପାଣିର ସୁବିଧା ଥାଏ ତ ନଈ ପାଖରେ ଜାଗା ଗୁଡା ତାପରେ ସବୁ ମାନେ ଖସା ବୁଣି ହେବ, ବାଦାମ, ବିରି, କୋଳଥ ଆଉ ହେଲା ଏଇସବୁ ଚାଷ ଗୁଡ଼ାକ ହରଡ଼ ହଁ
ଏଇ ଚାଷ ଗୁରା ଭଲ ହୁଏ।
ହଁ ଏଇ ଚାଷ ସବୁ କରନ୍ତି ବି ଆମର ଆମର ବି କରନ୍ତି ଆମର ଗାଁ ପାଖ ସାଇ ପଢିଶା ସେମାନେ ବି ସମ ସମସ୍ତେ କରନ୍ତି ଗାଁ ଯାକ। ଆମର ନଈକୂଳି ଜାଗା ଟା ନା ଭଲ ଚାଷ ହୁଏ ଆଉ ଆମର। ତ ପୂର୍ବ ପୁରୁଷ ମାନେ ଯୋଉ ଜେଜେ ବାପା ପରେ ବାସ ମାନେ ତ ଲଗେଇ ଯାଇଛନ୍ତି ହେଲା। ପଇଡ ପଇଡ ଲଗେଇଛନ୍ତି ସେ ପଇଡ ଆଜି ସାରିକା ବି ଅଛି ଆମର ତଥା ବି କୋଡିଏ ବାଇଶ ଟା ପଇଡ ଗଛ ଅଛି। ଯେତେବେଳେ ମନହବ ପଇଡ ପାରିକି ପିଇ ପାରିବା ଆଉ ଏବେ ତ ମୋ ବାପା ହାରିଆ ବି ଗୋଟେ ପଇ ଗୋଟେ ଗୋଟେ ବାଡ଼ିରେ ଗୋଟେ। ଗୋଟେ ଗୋଟେ ପୁରା ବାଡି ପୁରା। ପଇଡ ଲଗେଇ ଦେଇଛନ୍ତି ନୂଆ ପଇଡ ଆସିଛି ତାକୁ କିଏ ଦି ଚାରିଟା ହେଇଥିଲା ଯେ ଜଣେ କିଏ ନେଇଗଲେ ଏମିତି ଲୁଚେଇକି କହିନାହାନ୍ତି ଘରେ କହିନାହାନ୍ତି ଚୋରି କରିକି ନେଇଗଲେ। ହୁଁ ଆଉ। ଆମର ତ ସବୁ ବାଡିରେ ହଉଛି ଆଉ ସବୁ ଜିନିଷ ବାଡିରୁ ଆମେ ଖାଉଛୁ ଆଉ ଏବେ ତ ଯୋଉ ପରିବାର। ଯୋଉ ରେଟ୍ ହେଲାଣି ନା ଏତେ ରେଟ୍ ପରିବାକୁ ଦେଇକି ଖାଇବା ଭାରି ଇଏ ନା। ସେଥିପାଇଁ ଆମେ। ହଁ ସେଥିପାଇଁ ଆମର ସବୁ ବାଡିରେ ଯାହା ସେଇଟାକୁ ନେଇକି ଖାଉଛୁ ଯା ଆ। ଆଉ ଏତେ ପରିବା ତ କିଣା କୁ ଆଉ ଆମ୍ବ ତ ଏତେ ଚାଲିଛି ଏବେ ତ ଆମ୍ବ ଏତେ ଯେ କହିବାର ନାହିଁ ସେ ଆମ୍ବରେ ଆମର ଆଉ ତମର ତ ଆମ୍ବ ହଉଛି ନା ହୋନି ତମ ବାଡିରେ?
ହଁ ହଉଛି ହଉଛି।
ଅ ଆମ୍ବରେ ଆମର କରୁଛନ୍ତି କଣ କହିଲ ଆମ୍ବରେ ଏଇ ଯୋଉ ଗରମ ହଉନେଇ କେତେ ଜୋର। ଗରମ? ଆ ଆମ୍ବରେ ଆମ୍ବରେ ଏତେ ଯୋରେ ଗରମ ହଉ ତ ସେଥିପାଇଁ ଆମ୍ବରେ କଣ କର ଜୁସ୍ ବନେଇ ଦଉଛୁ ଜୁସ୍ ବନେଇକି ତାପରେ। ରାବିଡି ପକି କ୍ଷୀରେ କ୍ଷୀରା ମାରିକି ଚିହନି ରାବିଡି ପକେଇକି ଜୁରେ ପୁରା ଫେଣ୍ଟି ଦଉଚୁ। ନା ଆମ୍ୱ ଜୁସ୍ ଟା ରାବିଡିକୁ ଫେଣ୍ଟି ଦଉୁୁଚୁ ତାକୁ ପୁରା ଗୋଟ ବୋଟଲ ରଖି। ରଖିଦବ ପୁରା ଫ୍ରିଜରେ ରଖିଦବ ପୁରା ଆଇସି ହେଇଯାଇଥିବ ନହେଲେ ସେମତିବି ନରମାଲ୍ ରଖି ଖାଇ। ଏ ପୁରା ମାନେ କଣ କହିଲ ଆମେ ତ ସବୁବେଳେ ସେଟା କରି ଖାଉଛୁ ଚାରିଟାବେଳିଆ ଆଉ ଲସି ବି ବନଉଛି ଦହି କରି। ଗାଈ ଅଛି ବି ଆମର ଦିଟା ଗାଈ କ୍ଷୀର ଦଉଛନ୍ତି ତିନି ଲିଟର କି। ଚାରି ଲିଟର ପାଖାପାଖି କ୍ଷୀର ଦଉଛନ୍ତି ଏତେ କ୍ଷୀର କଣ ହବ ତ ସେଥିପାଇଁ ଆମ ଛୁଆ ପିଲା କେ ନାହାନ୍ତି ନା ପିଇବା ପାଇଁ। ଆଉ କ୍ଷୀରରେ ଆମର କଣ କରୁଛୁ କହିଲ। କ୍ଷୀରକୁୁ ଆଉ ଦହି ବନେଇ ଦଉଛୁ ଦହିକି ଦହି ଦହି କରିକି। ତାପରେ ତାକୁ ଦ ପାଣି କରି ଦ। ପାଣି କରିକି ତା ସନ୍ଧ୍ୟାଳିଆ ଗାଧୁଆଳିଆ ପିଉଛୁ ଆଉଣହନେ କଣ କଇଲ ଏବେ କହି। ସବୁଠାରୁ ଆମ ଭାରତରେ ସବୁଠାରୁ ଅଧିକ ତାପମାତ୍ରା ଏବେ ଅଛି ଯେତିକି ଦେଶ ଅପେକ୍ଷା ଆମ ଭାରତଟାରେ ଅଧିକ ତାପମାତ୍ରା ସବୁଟା ବଢିକି ଅଛି ତ ଏଟା ନ ପିଇଲେ, ଜଳୀୟ ଅଂଶ ସବୁ କମିଯିବ ବହୁତ ଲୋକ ଅଂଶୁଘାତ ଯୋଉ ମରୁଛନ୍ତି ସେମାନେ ମରିବେନି ଆଉ ଏତେ ସାରା ଲୋକ ମରିଯାଉ ନା ଅଂଶୁଘାତରେ। ସେ କହିଲେଣି ଏଥର ତ ସେ କହିଚି ନିୟୁଜ ବାଲା ତକହିଲାନି କଣ ସବୁବେଳେ ପଖାଳ ଖାଇବା ପାଇଁ। ହଁ ସବୁଠାରୁ ଅଧିକ ପୁଣି ଗରମ ହଉଛି ଆଉ ନିୟୁଜ ଵାଲା ତ କହିଚି ଏଥର ତମେମାନେ ସବୁବେଳେ ପଖାଳ ଖାଇବ ଏନି ଟାଇମ ଗାଧୁଆବେଳେ ଚାରିଟାବେଳିଆ ସନ୍ଧ୍ୟା ରାତିରେ ଏନର୍ଜି ତମକୁ ଯୋଉ ଆସିବ ଆମର ଯଉ ଶକ୍ତି ଆସିବ ପଖାଳ ଖାଇଲେ। ପଖାଳ ଖାଇବା ଦହି ପାଣି ପିଇବା ଦହି
ଲେ ଆମକୁ ଥଣ୍ଡା ଦହି ଖାଇଲେ ଥଣ୍ଡା ଆ ଆମେ ତ ଗରମ ଖାଉଚୁ। ଦିନେ ଦିନେ ପଖାଳ,
ଆମର ପଖାଳ ଖାଉଛନ୍ତି ଯେ ମୁଁ ତ ସବୁବେଳେ ପଖାଳ ଖାଉଚି ମୋରତ ଯୋଉ ଗରମ ଦେହ ଖସି ପ ଘି ଫି ବାହାରିିବନିଯିବ ମୁଁ ଚାହିଁଛି ସେଥିପାଇଁ ଆମେ ସବୁବେେଳେ କଣ କହିଲ ଦହି ପାଣି ଟା ମୁଁ ସବୁବେଳେ ଜାହାନେ କରିକି ପିମି ଚାରିଟାବେଳିଆ ଲସିଭଳି ଲସି ଟାଇପରେ ଯଉ ବନେଇକି,
ଚା ତ ମୁଁ ଥଣ୍ଡା ଘରମ,
ଥଣ୍ଡା ତ ଧରିବ ଆଉ କଣ କରିବ ଏମିତିରେ ବି ଥଣ୍ଡା ଧରିବ ସେମିତିରେବୀ ଥଣ୍ଡାଧରିବ ଗରମ ଲାଗୁଛି। ମ୍ୟାଙ୍ଗୋ ଜୁସ୍ ବି ମ୍ୟାଙ୍ଗୋ। ସେଫଟା ଏଇନା କିଣିକି ପିଇବା ଅପେକ୍ଷା ଏଇନା ଆମ୍ବ ସିଜିନ ଚାଲିଛି ଯୋଉ, ଆମ୍ବ ଋତୁରେ ଆମ୍ବ ଯଦି ନପାଏ ନ ପିଇବ ଗୋଟେ ଜୁସ୍ ବନେଇକି ହଁ । ତ କଣ ଏ ଆମ୍ବ ଅଛି ବାଡିରେ ଅଛି ଆମ୍ବ ଜୁସ କରି ପିବ ଆଉ ଯାଇ ବାହାରେ ସେ ଗୋଟେ ପିଇବ ପଚାଶ ଟଙ୍କାରୁ କମିବନି । ଆମ୍ବ ଯାହାବି ଗୋଟେ ତମେ ପିଅ ଲସି ଗୋଟେ ପି ପଚାଶ ଟଙ୍କା ଘରେ କାଇଁ ବନେଇବୁନି ଦହି ବନେଇଦବୁ କିଣିଦବୁ ସବୁ ଜିନିଷ ପତ୍ର କିଣିକି ନିଜେ କରିକି ପିଇଦବୁ ଆଉ କଣ । ଯୋଉ ଗରମ ହଉଚି ଆଉ କଣ କରାଯାଇ ପାରିବ । ଆଉ ତାହେଲେ କଣ ।
ଥଣ୍ଡା ଦେହ ଯାର ନ ହେଇ ଥିବ ସିଏ ଶଇବା ଦହି ଆଇସ୍କ୍ରିମ ଆଇସ୍କ୍ରିମ ବି ବନେଇକି ହଉଛ ନା ଯୋଉ ଗରମରେ
ନା ଆଇକ୍ର ଆଇସ୍କ୍ରିମ ବନେଇ ହଉନି ଆଇସ୍କ୍ରିମ ପାଇଁ ଆହୁରି ଅଧିକ ଜିନିସ ଦରକାର ନା । ସେ ଜିନିଷ ଗୁଡାକ ଅନଲାଇନରେ ମିଳୁଛି ଯେ ମୁଁ ଅର୍ଡର ରେ କରିପାରୁନି ।
ନା ଅବି ଅନ। ଅଧିକ ଜିନିଷ କଣ ଖାଇଲେ ଆଇସ୍କ୍ରିମ ର ସେଇ ଯୋଉ ତା ଖୋଳ ଟା । ଯୋଉଥିରେ ଆଇସ୍ ଟା ବସେଇବ ଆଇସ୍କ୍ରିମ ଟା ଫ୍ରିଜ ରେ ।
ଖୋଳ ଦରକାର ତାହେଲେ ତ ତୁମେ ଏଳେ ସେ ଯୋଉ କାଜୁ ବି ଦରକାର ନା କଣ?
ଅନଲାଇନ ଅର୍ଡର କରିଦେଲେ ଆସିବ ।
ହଁ ଚକୋଲେଟ ଫୋକଲେଟ ହଁ ଟିକେ ରୁହ ଟିକେ ଆମର ଟିକେ କଲ୍ କଲେଣି ନା ତମେ ପଛରେ ମୁଁ ତମ କଲ । ଭ କରୁଛି ଟିକେ କାଟିଦେଲ ସେପଟକୁ ।
ହଉ ହଁ କଲ କଲେଣି ମୁଁ ପରେ ତମକୁ ଟିକେ ଦଶ ମିନିଟ୍ ଛାଡିକି କଲ୍ କରୁଛି ।
ହୁଁ ହୁଁ।